ହ୍ୟାଲୋ।
ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। କଣ କରୁଛ?
କଣ ଏଇଠି ଏଇ ବସିଛି ଆଉ।
ଆଉ ଆଜି ରୋଷେଇ କଣ ହେଇଥିଲା? ମୁଁ ଏଇଠି ଠିଆ ହେଇଛି ଆଉ କଣ କରିବା। ଆଜି ରୋଷେଇ କଣ ହେଇଥିଲା? ବର୍ଷା ଆମ ଆଡେ ପୁରା ଜୋରରେ।
ଓହୋ ହଁ ଆଜି ଟିକେ ହେଇନାହିଁ।
ଆଜି ହେଇନି ତମ ଆମ ବର୍ଷାକୁ ନେଇଯା ତମ ଆମ ବର୍ଷା କୁ ନେଇଯାଅ ତମ ଆଡେ ତମ ମାନେ ପାଗ ଦେଖିଉଛି ତମେ ଦେଇଦିଅ ଇଆଡେ। ଆମ ଏଇଆଡେ ବର୍ଷା ମାନେ ପୁରା ସାଂଘାତିକ।
ହଁ ହଁ ଆଉ ଆଉ ସଣ୍ଡେରେ ରୋଷେଇ କଣ?
ଆଜି ସଣ୍ଡେରେ ଆମର ଆଇଁଷ କିଛି ନାହିଁ। ରବିବାର କେହି ଆଇଁଷ ଖାଆନ୍ତିନି। ସେ ଜୋର୍ ଭାର ତ ଆଉ ଆଳୁ ଛୁଙ୍କ ଆଉ ଆଉ ବଢି ଫଡ଼ି ଆଉ ଆମ୍ବ। ଖଟା ବଟା ଏଇଆ ଲଗେଇ ଖିଆ ହେଇଥିଲା ଆଉ।
ହୁଁ ହୁଁ।
ଆଉ ତମର ଆଜି
ଆମର ଆ ଜି ହେଇଥିଲା ଭାତ, ମାଛ ତରକାରୀ ଆଉ କଦଳୀ ଭର୍ତ୍ତା।
ହଁ କଦଳୀ ଭର୍ତ୍ତା ମୁଁ କେବେ ଖାଇନି
ଖାଇନା।
ନା।
କଦଳୀ ଭର୍ତ୍ତା ଟା ବା ଏଇ ଯୋଉ କଞ୍ଚା କଦଳୀ ଯୋଉ କଞ୍ଚା କଦଳୀକୁ ତାକୁ ହଁ ଚୋପା ଛଡେଇକି ତାକୁ ଯୋଉ ଲୁଣ ମାନେ ପିସ୍ ପିସ୍ ବେଶି କରିବନି ଖାଲି ଦି ପିସ୍ କରିବ ସେ ସିଝିବ ନା ତାକୁ ଖାଲି ଦି ପିସ୍ କରିଦବ୍ ଯେମିତି ଆଳୁ ଯେମିତି ଦି ପିସ କରନ୍ତି ସେମିତି ପିସ୍ କରିଦେଇକି ଲଙ୍କା ଏ ସରି ହଳଦୀ ଆଉ ଲୁଣ ପକେଇ ତାକୁ ଖାଲି ନର୍ମାଲି ପ୍ରେସର ରେ ସି ସିଟି ଦବ ନହଲେ ସିଝେଇଦବ ସିଝେଇ ଦେଲା ପରେ ତାକୁ ଆଣିକି ପୁରା ଯୋଉ ଚ ତାର୍ ଯୋଉ ଆସୁନି ଗୋଟେ ମାସ୍ ଟେ ପରା ହାତରେ ତାକୁ ପୁରା ଚକଟିଦବ ହଁ ଚକଟିିକି ତା ପାଇଁ ପୁଣି ଯୋଉ ଛୁଙ୍କ ଦେଲା ବେଳେ ଏ ଯୋଉ ସୋରିଷ ତେଲ ଶୁଖିଲା ଲଙ୍କା ପକେଇବ ଆଉ ଯୋଉ ଭୁଷୁଙ୍ଗା ପତ୍ର
ହଁ।
ତେଲଟା ପକେଇଲେ ଟିକେ ତା ଟେଷ୍ଟ ଟା ଭଲ ଲାଗେ ଭୁସୁଙ୍ଗା ପତ୍ର ପଞ୍ଚ ଫୁଟଣ ଆଉ ଛେଚା ହେଇ ଥିବ ରସୁଣ।
ହଁ।
ଖାଲି ରସୁଣ ଟା ରସୁଣ ଟା ଛେଚା ହେଇଥିବ ଆଉ ପିଆଜ ତାକୁ ପକେଇ କି ଯୋଉ ଟିକେ ଛୁଙ୍କ ଦେଲା ପରେ ସେ ଭର୍ତ୍ତାକୁ ଯୋଉ କଦଳୀକୁ ଯୋଉ ରଖିଥିବ ପୁରା ଚକଟିକି।
ହଁ।
ସେଇଟାକୁ ପକେଇକି ତାକୁ ଘାଣ୍ଟିବ ଆଉ ଘାଣ୍ଟିଲା ପରେ ସେ ଟିକେ ଭର୍ତାଟା ପୁରା ଇଏ ହେଇଯିବ ଆଉ ହଁ ସେଟା ଖାଅ ଭଲ ଲାଗିବ। ରଜରେ ମୁଁ ଘରୁ ଯାଇଥିଲି ଦେଇ ଘରକୁ ଯାଇଥିଲି ଆଉ କୁଆଡେ ଯିବା।
ଓହୋ ତମ ଘର କୋଉଠକି?
ଆମ ଘର ବାଲେଶ୍ୱର।
ଓହୋ ଆଉ ତମ ବାଲେଶ୍ଵର ତ ମୁଢ ମାଂସ ଆଉ ନା। ଫେମସ ଆଉ ସେଇଟା ପ୍ରସିଦ୍ଧ।
ହଁ ଆଜି ସକାଳୁ ମୁଢିଆ ଖିଆ ହେଇଥିଲା ମୁଢି ସହିତ ପାଗ ଟିକେ ଇଏ ଥିଲା ବୋଲି ଆଳୁ କଷା ପୁରା ଛୋଟ ଛୋଟ ଆଳୁ କଷା ପୁରା ମସଲା ଦେଇ ଟିକେ କରାହେଇଥିଲା ହଁ।
ହଁ।
ଆସେନି ଛୋଟ ଛୋଟ ଆଳୁ ଯୋଉ ପୁରା ଛୋଟ ଆଳୁ ସେଗୁଡା ପୁରା ଗୋ ଟା ପୁରା ସିଝା ହେଇଥିଲା।
ହଁ ହଁ।
ଗୋଟା ସିଝା ହେଇକି ତାକୁ ପୁରା ଗନି।
ଆଉ ତମ ଆଡେ ଇଏ ତମ ଆଡେ ପଞ୍ଚଲିଙ୍ଗେଶ୍ଵର ଠାକୁର ଅଛନ୍ତି ନା ବାଲେଶ୍ୱରରେ? ପାଞ୍ଚଲିଗେଶ୍ୱର ଡାକୁଦମ। ନାଇଁ କେବେ ଯାଇନି ପଞ୍ଚଲିଙ୍ଗେଶ୍ୱର ଯାଇନି କେବେ।
ହଁ ହଁ ଆସିବ କେବେ ବୁଲି ସେଇଟା ତ ଆମର ତ ପଞ୍ଚଲିଙ୍ଗେଶ୍ୱର ଏବେ ତ ବହୁତ ନୂଆ ହେଇଗଲାଣି।
ଓଁ ହଁ।
ତିନିଷଟା ପାହାଚ
ହୁଁ। ଏବେ ଯୋଉ କପିଳାସ ପାହାଚତ ଆହୁରି ତେରଶହ ବାଉନରେ ଏ ଏବେ ଆହୁରି କେତେ ବଢିଗଲାଣି।
ହଁ ଏଠି କିନ୍ତୁ ତିନିଶହଟା ପାହାଚ ଚଢିକି ଆସିବ ସିଏ ପୁଣି କ ନା ଯୋଉ ଲିଙ୍ଗ ଗୁଡ଼ାକ ଉପରେବି ନାହାନ୍ତି ସବୁ ଗୋଟେ ଝରଣା ଛୋଟ ଛୋଟ ଟାଇପର ଝରଣା ଗୋଟେ ବୋହି ଆସୁଚି ତା ଭିତରେ ପାଞ୍ଚଟା ଲିଙ୍ଗ ଅଛନ୍ତି।
ଓହୋ।
ସେ ଲିଙ୍ଗ ବା ଝରଣା ପାଖକୁ ଯିବ ପୁରା ଭିତରକୁ ନୁହେଁ ଝରଣା ସାଇଟିରେ ଛିଡ଼ା ହେଇକି ଭି ଝରଣା ଝରଣା ଭିତରକୁ ହାତକୁ ଭର୍ତ୍ତି କରିବ
ହଁ।
ହାତ ଭର୍ତ୍ତି କରି ସେପାଞ୍ଚଟା ଲିଂଗକୁ ଛୁଇଁକି ଆସିବ।
ଓହୋ।
ହଁ ଝରଣା ପାଖକୁ ଟିକେ କେୟାରଫୁଲି ଯିବାକୁ ପଡ଼ିବ ଆଉ ଯେହେତୁ ପାଣି ସବୁବେଳେ ଝରୁଚି ସେଜାଗା ଟାଟିକେ ହଁ।
ପାଣିଟା ପ୍ରବଳ।
ହଁ ଆଉ ସେପାହାଡ଼ ଉପରେତ ଅଛି ଯେ ପାହାଡ଼ ଜଙ୍ଗଲବି ବଣ ଟାଇପର ଅଛି ସେଠି ସବୁ ପିକନିକ୍ ବି ବହୁତ ଭଲ ଜାଗା।
ପିକନିକ୍ ପାଇଁ।
ହଁ ପିକନିକ୍ ପାଇଁ ବହୁତ ଭଲ ଜାଗା ବି ସେଠି ଏ ଫିଷ୍ଟ ଫିଷ୍ଟ କରିବା ପାଇଁ
ଓହୋ।
ପିକନିକବି ତାପ ଟିକେ ଦୂରକୁ ଅଛି ଆମର ପାହାଡ ଉପରେ ପୁରା ଗୋଟେ ଯୋଉ ନୀଳଗିରି ମନ୍ଦିର ମାନେ ଜଗନ୍ନାଥ ମନ୍ଦିର ଅଛି। ସେଠିବି ସେଇ ଯୋଉ ରଥବି ହୁଏ ଯେହେତୁ ଜଗନ୍ନାଥ ତିନି ପ୍ରଭୁ ଅଛନ୍ତି ସେଠି ବି ରଥ ହୁଏ କିନ୍ତୁ ପୁରୀ ଟାଇପ ର ରଥ ନୁହେଁ
ହଁ।
ଆଉ ସେଠ ବିି ସେମିତି ରଥ ହୁଏ ଆଗରୁ ଆଗକାାଳ ଯୋଉ ରାଜା ମହାରାଜା ମାନେ ନଥିଲେ
ଆଜ୍ଞା।
ସିଏ ଯୋଉ ରୁହନ୍ତି ପ୍ରାସାଦରେ ଏବେ ବି ସେ ସେଇଟା ଅଛି ରାଜା ମହାରାଜା ନାହାନ୍ତି ସିନା କିନ୍ତୁ ତା ୋକେ ତିଆରି କରିଥିବା ପ୍ରାସାଦ ଏବେ ବି ସେଇ ଲିଙ୍ଗରାଜ ଏଇ ଯେଉଁ ନୀଳଗିରିରେ ଅଛି।
ଆମର ତ ଆମ ଏପଟେ ଉଦ୍ୟଗିରି ରତ୍ନଗିରି ଜାଣିଥିବ?
ହ ହଁ ହଁ।
ଯାଣିଚନା। ଆମ ଏପଟେ ଉଦ୍ୟୋଗୀ ମାନେ ଆମ ଘରରୁ ଦୁଇ କିଲୋମିଟର ହବ ଆମ ଘରକତରୁ। ଦେଖିଲମ ତା ଖବରା ଆମର ଉଦୟ ସବୁ ଆସ? ଆନ୍ତି ଯୋଉ ଚୀନ ଲୋକମାନୋନ ଆସନ୍ତି ଯୋଉ ଉଦ୍ଦିଷ୍ଟ ମାନେ ଆସନ୍ତି ଏଇ ଯୋଉ ଜାନୁଆରୀ ସେଠି ଷୋହଳରେ ତେର ରୁ ଷୋହଳ ଜଙ୍କ ହୁଏ ଆମର ସେଇଠି ଆର ପାଠପଢଠ ପଢନ୍ତି ପାଠ ପଢିକି ଯାଆନ୍ତି ଯାତ୍ରା ଟାଇପ ର ସବୁ ଆସନ୍ତି ଏଇ ଯୋଉ ମନ୍ତ୍ରୀ ମାନେ ସବୁ ଆସନ୍ତି। ଏଇ ବର୍ଷ ସବୁ ମନ୍ତ୍ରୀ ଆସିଥିଲେ କାରଣ ଜାଣିଲେଣିନା ସେଠି ସବୁ ହଉ କି ସେ ଯୋଉ ଋଷ ମନ୍ତ୍ରୀବୁ ଆସିଥିଲେ।
କେବେ ଯାଇଚନ୍ତି କଳାହାଣ୍ଡି କେବେ ବୁଲିବା ପାଇଁ ଯାଇଚନ୍ତି?
କାଇଁ କଳାହାଣ୍ଡି ମୁଁ କେବେ ଯାଇନି।
ଓହୋ, ମୁଁ ପଢୁଥିଲା ସମୟ ରେ ଯାଇଥିଲି। ସେ ଜାଗା ହଉଛି ବହୁତ ବଢିଆ ଜାଗା। ସେଠିକା ଲୋକମାନେ, ଏ ଏତେ ମିଶି ଯାଆନ୍ତି, ମାନେ ତମକୁ ଘର ଆଉ ଗୋଟେ ଜିନିଷ ବୋଲି ତମକୁ ଫିଲ୍ ହବନି।
ଅଁ,
ସେଠିକା ଲୋକ ବହୁତ, ଆପଣ ସଙ୍ଗେସଙ୍ଗେ ମାନେ ତମେ ଚିହ୍ନି ଥାନ୍ତୁ ନ ଚିହ୍ନିଥାନ୍ତୁ ସେ ତୁମକୁ ବହୁତ ସ୍ନେହ କରିବେ, ଆଉ ତାଙ୍କ ଭାଷା ଟିକେ ଅଲଗା ଆମ ଭାଷା ଠାରୁ। କଳାହାଣ୍ଡିଆ ଭାଷା ଯୋଉ କୁହନ୍ତି। ସେପଟରେ ସେମିତି ପଢୁଥିଲା, ହଁ ଯାଇଥିଲି ତାଙ୍କ ସହିତ କଥା ହେଇ ବହୁତ ଭଲଲାଗିଲା। ଆଉ ତାଙ୍କର ସେଠି ପ୍ରସିଦ୍ଧ ଦେ, ବି ହେଲେ ମା ମାଣିକେଶରୀ।
ହଁ କଳାହାଣ୍ଡିରେ ମାାନିକେଶ୍ଵରୀ।
ହଁ, ସିଏ ବି ସେଠି ତାଙ୍କ ଯେଉଁ ସେଠି ବି ସେ ରାଜାମାନଙ୍କର ଗୋଟେ ଯେଉଁ ପ୍ରାସାଦ ଅଛି। ସେଇଠି ମା ମାଣି,
କାରଣ ଆମେଟିକେ ଅମ ଜୁ ଉଦ୍ଦ ରଜ ତ ବଉଦ୍ଧମୂର୍ତି। ଭାଆରି ଥିଲା ବହୁତ ବହୁତ ମୁତି ଅଛି ତାପରେ ଏମ ଯୋଉ ଅଧା ଅଧା ସବୁ ମୂର୍ତ୍ତି, ହୁଁ, ଅଧା ଅଧା ଯୋଉ ମୂର୍ତ୍ତି ଯୋଉ ତିଆରି ହେଇକି ମାନେ ରହିଯାଇଛି। ସିଏ ମାନେ ସମ୍ପୂର୍ଣ୍ଣ ଭାବେ ତିଆରି ହେଇ ଅଧା ମାନେ ହେଇଛି, ଅଟିକି ଯାଇଛି। ସେ ମୂର୍ତ୍ତି ଗୁଡା,
ସେ ତାଙ୍କର, ଏଇ ଜାନୁଆରୀ ମାସରେ ଗୋଟେ ହୁଏ। ମେଳା ଟାଇପ ର ହୁଏ, ସେଇଟା କଣ କୁହନ୍ତି ଘୁମରା ମେଳା ନା ଗୋଟେ କଣ ହୁଏ,
ଓହୋ କନ୍ଧମାଳ ତ, କଳାହାଣ୍ଡି କଳାହାଣ୍ଡି ଆମ ଘୁମୁରା ନାଚ ନା କଣଟବେ
ହଁ ସେଇଟା ହୁଏ। ମାନେ ଏ ଏତେ ଲୋକ ଯେ, ମାନେ ଯେମିତି କଟକରେ ଯେମିତି ବାଲିଯାତ୍ରାରେ ଯେମିତି ଲୋକ ହୁଅନ୍ତିନି।
ହଁ କଟକ ବାଲିଯାତ୍ରା କଥା ନ କହିବା ଭଲ। କାରଣ କଟକ ବାଲି ଯାତ୍ରା ରେ ଯୋଉ ଲୋକ ଯେତିକି
ହଁ, କଟକ ତ ଜାଣିଥିଏ ବାଲିଯାତ୍ରା ଫେମସ। ଆଉ ସେଟା ପୁରା ଓଡିଶାରେ ପୁରା ଇଏ, ଦାତା ବଡ ଦାତା ଯୋ କହିବାକୁ ଗଲେ ହଁ ହଁ
ମୁଁ ତ ଯାଇଥିଲି, ଏଇ ବର୍ଷ ଯାଇଥିଲି ବାଲିଯାତ୍ରା ବୁଲିବାକୁ।
ହଁ, କେବେ କଳାହାଣ୍ଡି ଯିବେ। ବହୁତ ଭଲ ଲାଗିବ, ବହୁତ ଭଲ ଲାଗିବ ସେଠି ଆଉ ଗୋଟେ ଫୁଲିଝର ଗୋଟେ ଅଛି। ମାନେ ଗୋଟେ ଜଳ ଫୁଲିଝର ଗୋଟେ ଝରଣା ଟାଇପ ର
ହଁ,
ସେ ଜାଗା ଟା ତ ଏମିତି ମାନେ ଘରକୁ ଆଉ ଆସିବା ପାଇଁ ଆଉ ଇଚ୍ଛା ହବନି।
ଥାଏ ଗୋଟେ ଗୋଟେ ଜାଗା ଥାଏ, ଏ ଇଛା ହୁଏନି ଆସିବା ପାଇଁ।
ଆଉ ଏଇ ଯୋଉ କଳାହାଣ୍ଡି ଲୋକମାନେେ ବହୁତ ଭଲ ସେଠିକା ଜାଣିଥିବ ତ କଳାହାଣ୍ଡି ବୋଲି ତାଙ୍କର ଭବାନୀ
ହଁ ଓହୋ ନାଇଁ ମୁଁ କେବେ କଳାହାଣ୍ଡି ଯାଇନି।
ଅଁହୋ ଯିବେ କେବେ ବୁଲିବା ପାଇଁ,
ହଁ, ତମେ ଆମ ଏଇ ଯୋଉ ଆସିଛ ମହାବିନାୟକ
ବହୁତ ଭଲ ଲାଗିବ, କଣ କହିଲେ?
ମହାବିନାୟକ ମନ୍ଦିର କେବେ ଆସିଛ?
ନା ନା ସେଟା କୋଉଠି?
ଏଇଟା ଏଇ ଚଣ୍ଡିଖୋଲ ଯାଜପୁର ଚଣ୍ଡିଖୋଲ ଜାଣିଥିବ।
ହଁ ହଁ ଶୁଣିଛି, ଯିବା ଆସିବା ମାନେ ଏମିତି ଆମେ ଯାଉ ରୋଡ କ୍ରସ୍ କରି ତ ଆମ ଘରକୁ ହି ଯାଉ ନା
ହଁ ତମେ ତମ ଘରଟା କୋଉଠି କୁହନି?
ବାଲେଶ୍ୱର ବା।
ହଁ ସେ ବାଲେଶ୍ୱର ଦେଇକି ଯାଉନଥିବ କି ଚଣ୍ଡିଖୋଲ ତାପରେ। ଜାରକା ଜାରକା ଦେଇକି ତ ଯାଉଥିବ ନା। ହଁ। ଜାରକା ଦେଇକି ହିଁ ଯାଉଛ ହଁ ମହାବିନାୟକ ମନ୍ଦିର। ତାପରେ ଏବେ ବି ଯୋଉ ଚଣ୍ଡିଖୋଲ ଗୋଟେ ଜାଗାରେ ଏ ଯୋଉ ଜଗନ୍ନାଥ ଠାକୁର ହେଇ ଚନ୍ତି ଜଗନ୍ନାଥଙ୍କ ମନ୍ଦିର ଯେମିତି ପୁରା ଠିକ ସେମିତି ଗୋଟେ ହେଇଛନ୍ତି ଏବେ ନୂଆ।
ଅ ହ ଅ ହ।
କେବେ ଆସ ବୁଲିକି ଯିବ ଆଉ ଦେଖି
ନା ମୁଁ କେବେ ସିଆଡେ ଯାଇନାହିଁ ଶୁଣି ଚି ଏମିତି ନୂଆ ଶୁଣିଛି ତମ ସେ ଯୋଉ ଯାଜପୁରରେ ମିନି କେଦାରନାଥ।
ହଁ ସେଇଟା ମିନି କେଦାରନାଥ ହେଇନି ଏଇ ବର୍ଷେ ହବ ହେଇଛି ମିନି କେଦାରନାଥ। ପ୍ରାୟେ ମାନେ ବହୁତ ଦେଖିବ ସୋମବାରିଆ ମାନେ କୋଉଠୁ କୋଉଠୁ ଲୋକ ଆସ ସୁଛନ୍ତି।
ହଁ କେଦାରନାଥ କିଏ ଯାଇପାରୁନ ଯାହା ହଉ ସେମିତି ଆଉ ଗୋଟେ ଯେମିତି ପୁରୀ ଯେମିତି। ପୁରୀ କଣ ସବୁ ଲୋକ ଯାଇପାରୁଛନ୍ତି ଯାହାର ଡୋରି ଲାଗିବ ସିଏ ହିଁ ଯାଉଛି ସେଇଥିପାଇଁ ସବୁ ଜିଲ୍ଲାରେ ଗୋ ଗୋଟେ ପୁରୀ ଟାଇପର ଛୋଟ ଛୋଟ ମନ୍ଦିର ତିଆରି କରିବେ ଆମର ଯେମିତି ବାଲେଶ୍ୱର ରେ ଯେମିତି ପୁରୀ ମନ୍ଦି ର ସେମିତି ଇମାମି ମନ୍ଦିର ଗୋଟେ ଅଛି।
ଅ ହ।
ତାର ନାଇଟ୍ ଭିଉ ପୁରା ମାନେ ଦେଖିଯିବ ଏତେ ସୁନ୍ଦର ଲାଗିବ ଯେ ମାନେ ସେଠି ଛାଡିକି ଆସିବା ପାଇଁ ଇଚ୍ଛା ହବନି ନାଇଟ ଭିଉ ଟା ଲାଇଟିଙ୍ଗ ଫାଇଟିଙ୍ଗ ଦେଇକି ବହୁ
ହଁ ତାପରେ ବି ଏବେ ମାନେ ଦେଖୁନ ବହୁତ ସରକାର କେତେ ଜିନିଷ କରିସାଇଲାଣି। ମାନେ ସବୁ ସୁବିଧା କରିଦଉଛି ନା ନାଇଁ?
ହଁ।
ତାପରେ ବି ଏବେ କରିଦେଇଛି। ମାନେ କେ ଜି ରୁ ମାନେ ପି ଜି ଜାଙ୍କେ ସବୁ ତମର ଯେତିକି ପଇସା ଖ ଚ ହେଇଥିବ ସିଏ ରିଟର୍ନ କରିବ।
ହୁଁ ହୁଁ।
କହିଛି କହିଛି ତ ରିଟର୍ନ କରୁଛି କି ନାଇଁ ଦେଖାଯିବ ଆଉ।
ହଁ ସରକାର ତ କେତେ କଣ ଇଏ କରୁଛି ଆଉ।
ସେ ଯେତିକି ନିୟମ ବାହାର କରୁଛି ତାପରେ ସେ ନିୟମକୁ ବନ୍ଦ କରୁଛି। ବହୁତ୍ ନିୟମ ଫାଇ ଟି ଗୋଟେ ବାହାର କଲା ସେ ଫାଇଫ ଟି କୁଆଡେ ଗଲା କେଜାଣି ମୁଁ ବି ଜାଣିପାରୁନି ଫାଇଫ ଟି ଗଲା।
ଫାଇପ ଟି ସିଏ ଗଲା ନବୀନ ପଟ୍ଟନାୟକ ଗଲା ସିଏ ବି ବୁଡି ଗଲା ଛାଡ।
ହଁ ତାପରେ ଯୋଉ ଆସିଲା ଇଏ ଏ ଯୋଉ ପାଣ୍ଡିଆନ। ତାପରେ ଏ ଗୋଟେ କରିନଥିଲା ଫାଇଫ ଟି ବିଷୟରେ। ଚଣ୍ଡିଖୋଲରେ ଗୋଟେ ହଉଥିଲା ମାନେ ସବୁ ସ୍କୁଲ ର ସବୁ ସ୍କୁଲ ମାନେ ଭୁବନେଶ୍ଵର ଉଁ ସବୁ ସ୍କୁଲରେ ଯିବେ। ସବୁ ସ୍କୁଲ ଆଉ କଲେଜର ଯିବେ ସେ ମାନେ ଇଏ ହରିକା ଛୁଆ ଗୁଡା ସେରା ଯିବେ ସେଠି ତମକୁ। ସେଠି ଖାଇବାକୁ କିଛି ନାହିଁ ତମେ ଯିବ ସେଠି ସେ ଦେଖିବ। ସେ ମୋହନ ମାଝି ଫୋହନ ମାଝି ଏମାନେ ସବୁ ଦେଖିବ। ଦେଖି ଦେଇକି ଆସ ସେତେବେଳେ ତ ମୋହନ ମାଝୀ ଆସିିନଥିଲା ନବୀନ ପଟ୍ଟନାୟକ ଆସିଥିଲା। ସେଇ ଟାଇମରେ ଯାଇଁକି ଦେଖି ଦେଖି ଆସିବ ଏମିତି।
ଅ ହ।
କିନ୍ତୁ ପ୍ରକୃତରେ ଏଇ ଯୋଉ ଶିକ୍ଷା ମନ୍ତ୍ରୀ ଗୋଟେ ଏମିତି କରିଦଉଚି ବା ଆମର ଗୋଟେ ଏମିତି ପ୍ଲସ୍ ଥ୍ରୀରେ କଣ କୁହନି ଆମର ଇଣ୍ଟେରନାଲ ହେଇନି ଇଣ୍ଟରନାଲ ମାନେ ଇଣ୍ଟରନାଲ ଛଅ ଦିନେ ସଇଲା ସେମିଷ୍ଟାର ଛଅ ଦିନି ଅଛି
ହୁଁ ହୁଁ ହଁ।
ଛଅ ଦିନି ମାନେ ଇଣ୍ଟରନାଲ ସଇଲା ଯୋଉଦିନ ତା ଛଅ ଦିନି ଛାଡ଼ିକି ସେମିଷ୍ଟାର ଅଁ କଣ ଗୋଟେ ଛୁଆଟେ ପଢ଼ିକି ଲେଖିବ କୁହନି ସେମିଷ୍ଟରେ ସେମିଷ୍ଟାର ଦେଇଚି ପା ସିକ୍ସ ପେଜ୍ ବତିଶି ପେଜରୁ ତୁ ଯଦି ଲେଖିଥିବୁ ଧର ପନ୍ଦର ପେଜ ଲେଖିଥିବୁ ହଁ ମାର୍କ ଆସିବ ତୁଯାହା ଲେଖିଥିବୁ ତା ସେଇଆ ମାର୍କ ଦେବେ ଆଉ କଣ ବେଶୀ ମାର୍କ ଦେଇଦେବେକି ବଢେଇକି ଥାର୍ଡ଼ ଇଅର ପାଠ କାଟି କୁଟିକି ଉଡେଇଦବେ ସେମାନେ ଶିକ୍ଷା ମନ୍ତ୍ରୀ ବହୁତ୍ ଲାଗୁ କରୁଚି ଏ ଏଇଟା ଏମିତି ହବ ତାପରେ ସେଇଟା ସେମିତି ହବ। ପୁଣି ୟୁଟରସିପି ଗୋଟେ ବାହାର କରିଥିଲା ସବୁ ଚାରିଆଡ଼େ ବୁଲି ବୁଲିକି ଡାଟା କଲେକ୍ସନ କରିକିଦବ। ଖରାରେ ଏ ଛୁଆମାନେ କେମିତି ଦୌଡିକି ଯିବେ କୁହନି।
ହଁ ଅ ଆଉ କେବେ ଆସ ଆମ ବାଲେଶ୍ଵ ରକୁ ଆସ ମାଂସ ମୁଢି ଖାଇକି ଯିବ ଜାଗା ବୁଲିକି ଯିବ?
ହଁ ନାଇଁ ମୁଁ ଚିକେନ୍ ମୁଢ଼ି କେବେ ଖାଇନି।
ଥରେ ଖାଅ ଘରେତ ଚିକେନ୍ ହଉଥିବନା? ଖାଅ କୁହନ୍ତି ମାନେ କୁହନ୍ତିନା କଣ ଯେଦେଶ ଶେ ଯାଇ ସେ ଫଳ ଖାଇ କିନ୍ତୁ ସେମିତି ନୁହେଁ ସବୁ ଜିନିଷ ଆସିଲୁ ଟିକେ ଟିକେ ଟେଷ୍ଟ କରିବା କଥା।
ହଁ।
ଆଉ ମୁଁବି ବାଲେଶ୍ୱରିଆ ହେଇକି ଏ ଏତେବି ଚିକେନ ଖାଉ ମାନେ ମୁଢି ଖାଉନଥିଲି ତାପରେ ଏମିତି ଖାଉ ଖାଉ ଅଭ୍ୟାସ ହେଇଗଲା ଆଉ।
ହଁ।
ଭଲ ଲାଗିବ ଖାଅ ନହେନେ ଆମ କେବେ ଆସ ଆମ ଅ ଯୋଉ ବାଲେଶ୍ଵରକୁ କେବେ ଆସ ବୁଲିବା ପାଇଁ ସାଙ୍ଗ ହେଇକି ଯିବା ବହୁତ୍ ଜାଗାତ ଅଛି ବୁଲିବା ପାଇଁ। ଆହୁରି ହଁ ଗୋଟେ ଅଛି ଯୋଉ ହଁ କ୍ଷୀର ଚୋରା ଗୋ ପିନାଥ ମନ୍ଦିର ଅଛି ସେଇଠି ହଁ। ଶ୍ରୀକୃଷ୍ଣ ଯୋଉଠି ପୂଜା ପାଆନ୍ତି ଆମର।
ହଁ।
ସେଠିତ ସବୁଠାରୁ ଭଲ ହୁଏ ଆମର କଣକି ଚନ୍ଦନ ଯା